ଶୁଭ ସନ୍ଧ୍ୟା।
ଆଜ୍ଞା ମାଡ଼ାମ ଶୁଭ ସନ୍ଧ୍ୟା ଭଲ ଲାଗିଲା ମାଡାମ ଆ ପଣଙ୍କ ଆପଣଙ୍କ ପାଟିରୁ ଏତେ ଓଡିଆ ଶୁଣିକି ମତେ ବୋହୁତ ହି ଖୁସି ଲାଗିଲା।
ବୋହୁତ ଖୁସି ଲାଗିଲା।
ଆଜ୍ଞା ମାଡାମ କାହିଁକି ନା ପ୍ରାୟ ଏଇ ଜିନିଷ କେହି କହୁନାହାନ୍ତି ମତେ ଲାଗୁଛି ଭୁଲି ଗଲୁ ଆମେ ସବୁ
ହଁ ହଁ ଆମେ ସବୁ ଇଂଲିଶ ଗାଲ ଆଉ ଇଂଲିଶ ବୟ ହେଇଗଲୁଣି ନା
ଆଜ୍ଞା ଆଜ୍ଞ ଯାହାକୁ ଦେଖିବ ତ ଏମିତି କହିଲେ ମାନେ ଅଟୋମେଟିକ ଆପଣଙ୍କ ପାଟରୁ ସେଇଟା ବାହାରିବ ଆଉ କିନ୍ତୁ ଯା ହଉ ମାଡାମ ଖୁସି ଲାଗିଲା ମତେ
ଆଉ ଆପଣ କଣ ଆଜି ଖାଇବା ପିଆ ସବୁ କରିଛନ୍ତି।
ମ୍ୟାମ୍ ସତ କଥା ହେଲା ସନ୍ଧ୍ୟାରେ ଚା ପିଇଥିଲି ହେଲା ତାପରେ ଯେହେ ତୁ ଆଜି ସୋମବାର ଆଉ ୱିଦଆଉଟ ଓନିଅନ ତ ଭାବିଲି କି ବହୁତ ଚିନ୍ତା କଲି କଣ କରିକି ରୋଷ ଷେଇ ଖାଇବି କଣ କରିବି ତ ଭାବିଲି ସବୁଠୁ ବେଷ୍ଟ ଅପ୍ସନ୍ ହଉଚି ଡାଲମା ବନେଇଦବି ହଉ ରୁ ଟି କରିଦେବି ଖାଇବି ତ ଡାଲମା ହେଇସାରିଲାଣି ରୁଟି ଉଁ ଆ କରିଦେଇଚୁ ତ ଆଜ୍ଞା ରୁଟି ଦଳିକି ଥୋଇ ଦେଇଚି। କରିକି ଖାଇବି ଆଉ ଆପଣ ମ୍ୟାଡ଼ାମ କଣ ଖାଇଚନ୍ତି।
ମୋର ତ ଆଜି ଦେବସ୍ନାନ ପୂର୍ଣ୍ଣିମା ନା ମୁଁ କୌଣସି ପୂର୍ଣ୍ଣିମ ାରେ ପିଆଜ ରସୁଣ ଖାଏନି ଆଗରୁ ତ ମୁଁ ପୂର୍ଣ୍ଣିମାରେ ମାନେ ରାଇସ୍ ବି ଖାଉନଥିଲି ବଟ୍ ଏବେ ଟିକେ ଦୂର ଜାଗାକୁ ଯାଉଛି ନା ତ ଆଉ ବେଳେ ବେଳେ କରିକିନା ନେଇ ହଉନି ତ ମୁଁ ଠାକୁରଙ୍କ ପ୍ରସାଦ ଅନା ଖାଇଏ ଆଉ
ଆଚ୍ଛା ମ୍ୟାଡାମ ମୁଁ କଣ ଶୁଣିଛି କି ଆଷ୍ଟ୍ର ହିସାବରେ ପୂର୍ଣ୍ଣିମାରେ ଆପଣ କୌଣସି ଧଳା ଜିନିଷ ଖାଇ ପାରିବେନି ଯେହେତୁ ଗଟା ମାନେ ଖାଇପାରିବେ। ଯେହେତୁ ଚନ୍ଦ୍ରଙ୍କର ଇଏ ଟା ତ ହାଇଟ୍ ରାଇସ୍ ଆପଣ ଖାଇ ପାରିବେ ସହଳା ଜିନିଷ ପନ୍ଧି ପାରିବେ।
ହଁ ହଁ ମୁଁ ଆଚୁଲି ମୁଁ ଆକ୍ଚୁଆଲି ଚନ୍ଦ୍ରଙ୍କୁ ପୂଜା କରେନି ବୁଝି ନା ଯୋଉ ପୂର୍ଣ୍ଣିମ ଯୋଉ ରାତିରେ ଯୋଉ ଚନ୍ଦ୍ର ପୂଜା କରନ୍ତି। ସେଇଟା ମୁଁ ମ୍ୟାଡାମ କରେନି ଆପଣ ଯୋଉଟା କହୁଛନ୍ତି ସେଟା ସେଥିପାଇଁ ତ ଛେନା ଭୋଗ ଦିଆଯାଏ ଧଳା ବୋ ନା
ମ ସେଇଟା ତ ସେଇଟା ତ ଆମର ଯୋଉ ମାନେ ଇଏଟା ହୁଏ ମୁଁ ବୁଝୁଛି ସେଇ ମୁଁ ସେଇଟା କଥା କହୁନି କିନ୍ତୁ ମୁଁ ପର୍ଟିକୁଲାର ପୂର୍ଣ୍ଣିମା କଥା କହୁଛି।
ପୂର୍ଣ୍ଣିମାରେ କାହିଁକି କରାଯାଏ ପୂର୍ଣ୍ଣିମାରେ ଆମ ସବୁ ଯେତିକି ଗ୍ରହଣ ନଥାନ୍ତି। ସେମାନେ ବହୁତ ଆକ୍ଟିଭ ଥାଆନ୍ତି। ଆଉ ମୁଁ ଆଉ ଗୋଟେ ଜିନିଷରେ ବିଲିବ୍ ରଖେ ଏଁ ମେଁ ଯଦି ଆପଣଙ୍କୁ କିଏ କେବେ କହିଛନ୍ତି ପୂର୍ଣ୍ଣିମା କରିବା ପାଇଁ ହେଲା ବା କେହି ନ କୁହନ୍ତୁ ବି ଆପଣ ପୂର୍ଣ୍ଣିମାରେ କଣ ଚନ୍ଦ୍ର ଆମର ପୁରା ଗୋଲ ଥାଆନ୍ତି ହେଲା ତ ସେତେବେଳେ ଆମର ଯେତେ ସବୁ ମାନେ ଗ୍ରହ ନକ୍ଷତ୍ର ଯୋଉମାନେ ସବୁ ରହିଲେ ସେମାନେ ବହୁତ ଆକ୍ଟିଭ ପୋଜିସନରେ ଥାଆନ୍ତି। ବୁଝିପାଲେନା ଆଉ ସେତେବେଳେ ଯାହାବି ଆପଣ ଉଇସ୍ କରିବେ ନା ସେଟା ଫୁଲଫିଲ୍ ହୁଏ ମ୍ୟାନିଫେଷ୍ଟ ହଁ। ଆଉ ସେ ଉଇସ୍ ଟା ଆପଣ ଏମିତି କରିବେ ଯେମିତି କି ଯେ ଆପଣଙ୍କୁ ପାଇ ଯାଇଛନ୍ତି ସେଇ ଜିନିଷଟା।
ହଁ ମାନେ ସେଇଟାକୁ ମତେ ପୁର ପ୍ରେଜ୍ ଆ ମାନେ ଫ୍ୟୁଚର ଇଏରେ ଭାବିବାର ଅଛି କି ମୁଁ ଅଲରେଡି ପାଇ ଦେଇଛି ଏମତି ସିଚୁସନ୍ ରେ ଅଛି ଆଜ୍ଞା ଆଜ୍ଞା। ହଁ ମ୍ୟାମ ଭଲ ଜିନିଷଟା ମାମ୍ ଯାହା ହଉ କହିଲେ ମୁଁ ଏଇଟା ଟ୍ରାଏ କରିବି ଏଇ ଜିନିଷଟା ମୁଁ କେବେ ଟ୍ରାଏ କରିନି କିନ୍ତୁ ଭାବୁଛି ଟ୍ରାଏ କରିବି।
ରିବେ ଆଗରୁ ମୁଁ ଆଉ ଗୋଟେ ଆଉ ଗୋଟେ ଜିନିଷ ଜାଣିଥାନ୍ତୁ ପୂର୍ଣ୍ଣିମାରେ ଏ ଲକ୍ଷ୍ମୀଙ୍କ ପୂଜା କଲେ ବହୁତ ଭଲ।
ଆଜ୍ଞା ଆଜ୍ଞା।
ବୁଝିପାଲେ ନା ଯୋଉଟା ଆରୁ ଆଗୁରୁ ଆକଚୁଆଲି କରୁଥୁଲେ ହେଲା। ଯେହେତୁ ଏବେ ସମୟ ଅଭାବ ମୁଁ ଟିକେ ବହୁତ ଦୁ ଦୂର ବାଟ ଟ୍ରାଭେଲ କରୁଛି ଏବେ ମୁଁ କରିପାରୁନି କିନ୍ତୁ ପୂର୍ଣ୍ଣିମାରେ ଲକ୍ଷ୍ମୀଙ୍କ ପୂଜା କଲେ ବହୁତ ଭଲ ଜିନିଷ।
ଆଚ୍ଛା ହଁ ମ୍ୟାଡ଼ାମ ଏଇଟା ବି ଟ୍ରାଏ କରିବି ସେଇଟା ବି ଗୋଟେ ଜିନିଷ ମାଡ଼ାମ ଯଦି ଆ କଣ କିଛି ଆମେ ମାନେ କିଛି ଫାଷ୍ଟିଂ ଫାଷ୍ଟିଂ କରୁଛେ ସେ କିଛି ଆମେ ସ୍ପିରିଚୁଆଲ ଜିନିଷ ଉପ ଟି କେ ବେଶି ଫୋକସ ରହୁଛେ ଯଦି ଆମେ ପ୍ରଶ୍ ମାନେ ଜବ ପ୍ରଫେସନାଲରେ ଅଛନ୍ତି ସେଟା ଟିକେ ବହୁତ କଷ୍ଟ ହେଇଯାଉଛି ଲାଇ ମାନେ ଘରେ ଜିନିଷ ସବୁ ମେଣ୍ଟେନ କରିକି ହଁ ସେଟା ଟିକେ ବହୁତ କଷ୍ଟ ସେଥିପାଇଁ ମତେ ଲାଗୁଛି ପ୍ରାୟ ମାନେ ଓମେନ୍ ମାନେ ଏଇଥିରୁ ଟି କେ ମାନେ ଡିଆଟାଚ ହେଇ ଚାଉଛନ୍ତି। ମାନେ ଏମିତି ନାଇଁକି ଭଗବାନ ପ୍ରତି ଭକ୍ତି ନାଇଁ କିନ୍ତୁ ଜିନିଷଟା ହଉଛି ଏଇଟା।
ହୁଁ ତାପରେ ଆଉ ଗୋଟେ ଜିନିଷ ମ୍ୟାଡାମ ମ ମନେ ରଖନ୍ତୁ ମୁଁ ନଅ ଦିନ୍ ନବରାତ୍ରି କରେ ନଅ ଦିନ। ନଅ ଦିନରେ ମୁଁ ଫ୍ରୁଟସ ଖାଏ। ଓଟସ ଖାଏ ହେଲା ଆଉ ଦଲିଆ ଆଉ କିଛି ନାଇଁ।
ମାନେ ନଅ ଦିନ ଯାକ ମ୍ୟାମ ଆପଣ ରାଇସ୍ କି ରୁ ଟି ଏଗୁଡ଼ା କିଛି ବି ଖାଆନ୍ତିନି ଆଛା ମ୍ୟାମ ସତ କଥା କହିଲେ ଏମିତି କିଛି ଛା ହୁଏନି ନଅ ଦିନ ଯାକ ମୁଁ ଶୁଣିଛି ମାଡ଼ାମ ମୋ ସରାଉଣ୍ଡିଂରେ ପ୍ରାୟ ପିଲା ମାନେ ପ୍ରାୟ ଜଣ କରନ୍ତି ମୋର ଇଚ୍ଛା ହୁଏ। କିନ୍ତୁ କନଫିଡେନ୍ସଟା ଏଇଥି ପାଇଁ ଲୋ ହେଇଯାଏ କାଳେ ଯଦି ମୋତେ ଇଚ୍ଛା ହବ।
ଯଦି ମତେ ଆପଣ କହିବେ ତାହେଲେ ମୁଁ ବି ଆପଣଙ୍କ ଭଳିଆ ସେମିତି ଦିନେ ଭାବୁଥିଲି ହେଲା। ଏଇଟା ମାନେ ଟ୍ରୁଥ ପୁରା ସେମିତି ଭାବୁ ଥିଲି କି ଯେ ମତେ ଭୋକ ଲାଗିବ ମୁଁ ରହିପାରିବିନି ମୋ ମୁଣ୍ଡ କଣ ହବ। ହେଲା କିନ୍ତୁ ମ୍ୟାଡ଼ାମ ମୁଁ ଯେତେବେଳେ ଆରମ୍ଭ କଲି ତାପରେ ତ ଠାକୁରଙ୍କର ଆଶୀର୍ବାଦ ରୁ କରୁଛି ହେଲା। ତାର କିଛିଟା ମୁଁ କିଛିଟା ମୋ ବଡ଼ି ଯେହେତୁ ମୁଁ ଜାଣିଛି କିଛିଟା ମୁଁ ଟ୍ରିକ୍ ଜାଣି ଦେଇଛି।
ଆଚ୍ଛା ଆଚ୍ଛା ହଁ ମ୍ୟାଡାମ ସେଇଟା ବି ଗୋଟେ ବହୁତ ବଡ଼ ଜିନିଷ।
ହଁ ଯେମିତି କି ଯେ ମୁଁ ଜାଣିଛି ମୋ ବଡ଼ ମୋ ଟେଷ୍ଟବୋର୍ଡ଼ ଟା ବହୁତ ଦିନ ତାକୁ ଆଡଜଷ୍ଟ କରିପାରେନି।
ଆଚ୍ଛା, ଆଚ୍ଛା।
ମୁଁ ମିଠା ଟିକେ ଏତେ ଇଏ ନୁହଁ ହେଲା ମୋ ତ ମୁଁ ସେଥିପାଇଁ ଦଲିଆ ଗୋଟେ ଜିନିଷ ଯୋଉଟା କି ଯେ ମୋ ନିଜ ଆଉ ଗୋଟେ ହେଲା ଅ ଏଇ ଯୋଉ ତା ନାଁ କଣ? ଶାଗୁ ର ଖିଚୁଡି।
ହୁଁ, ହୁଁ।
ହେଲା ଏଇ ଏତିକି ଜିନିଷ ମୁଁ ଖାଇକିନା ରୁହେ ମାନେ ଯେମିତି ମୁଁ ମଣିଂରେ ମୁଁ କେମ୍ କରେ ମୁଁ କହିଦଉଛି ମର୍ଣ୍ଣିିଂ ରେ ମୁଁ ପୂଜା ପୂଜା ସରିଲା ଯୋଉ ଭୋଗ ଲାଗିଥିବ। ସେଇ ଭୋଗ ଟାକୁ କଣ କରିବି ଗ୍ରାଇଣ୍ଡର ଯାରେ ପ ପଳେଇବି ଓଡସ ପଳେଇବି ପୁରା ଚିଲ କ୍ଷୀର ଫୁଟା କ୍ଷୀର ନୁହଁ କଂ କଞ୍ଚାକ୍ଷୀର ପୁରା ଚିଲ୍ ନହେଲେ ଯଦି ଫୁଟା କ୍ଷୀର ଥିବ ପୁରା ଚିଲ୍ ହେଲା ତାକୁ ଗ୍ରାଇଡିଙ୍ଗ କଲି। ପକେଇଲି ଆଉ ତାଦେହରେ ଆଲମଣ୍ଡ ଟିକେ ପକେଇଲି। କିଛି ଏନର୍ଜି ଆସିବବ ନା। ଖରାବେଳେ ଯଦି ମୁଁ ଘରେ ଅଛି ଲାଷ୍ଟ ଟୁ ମିନିଟ୍ ଟୁ ଟୁ ତ୍ରୀସ୍ ମୁଁ କଣ୍ଟିନିଅସ୍ଲି ଘରେ ଅଛି। ଦେନ୍ ମୁଁ ମୋର ଜାଣିଛି ମୁଁ ମୋର ଯେତେବେଳେ ଭୋକ ଲାଗିବ, ମୁଁ ତୁରନ୍ତ କରିକିନା ଖାଇପାରିବି। ଯଦି ମୁଁ ବାହାରକୁ ଯାଉଛି ତାହାଲେ ମୋ ପାଖରେ ସେ ଅପସନ ନାହିଁ ତ ମୁଁ ସବୁବେଳେ କ୍ୟାରି ନେଇକିନା ଯାଏ ଆଉ ଗୋଟେ ଜିନିଷ ମନେ ରଖିଥାନ୍ତୁ ମ୍ୟାଡାମ। ମୁଁ ବାହାରର କିଛି ବି ପିଏନି।
ମାନେ ଜୁ
ଇଭିନିଂ କି ଯେ ନା ଯଦି ବି ମୁଁ ସେ ସମୟରେ ମୁଁ ଆପଣଙ୍କ ଘରକୁ ଯିବି ଆପଣଙ୍କ ଘର ପାଣି ବି ପିଇନି ଇଭନି ମୁଁ ମୋ ଘରକୁ ଗଲେ ବି। ମୋ ଘରର ବି
ଆଜ୍ଞା ଓ ଆଚ୍ଛା ମାନେ ନବରାତ୍ରି ଟାଇମରେ କଣ କହୁଛନ୍ତି କି ସେଇ ଟାଇମ ରେ ଯୋଉଠି ବି ଗଲେ କିଛି ପାଣି ଫାଣି ପିଅନ୍ତିନି, ଆଛା ମାନେ ସେଟା କଣ ସେମି ତାର ଏ ମାନେ ନୀତି ଟା ନା ସେମିତି ଆପଣ କରୁଛନ୍ତି?
ଆକ୍ ଚୁଆଲି ନୀତି ବି କିଛିଟା ଜିନିଷ ଅଛି ହେଲା ଅନ୍ୟ କାହାଘରେ ପିଇବା କଥା ନୁହଁ କାହିଁକିନା ଆମେ
ଆଚ୍ଛା ମ୍ୟାାମ ମତେ ଟିକେ କହୁନାହାନ୍ତି ମୋତେ ମୁଁ ଯଦି ଏବେ ଚାହିଁବି କି ପୁରା ନିୟୁଲି ଷ୍ଟାର୍ଟ କରିବି ମତେ ସବୁ କଣ କଣ ସବୁ ନୀତି ରେ କେମିତି ଭଗବାନଙ୍କୁ ପୂଜା କରିବାକୁ ପଡିବ କଣ?
କିଛି ନା ମତେ ଗୋଟେ ଜିନିଷ କୁହନ୍ତୁ ଆପଣ ରୁମ ରେ ରହୁଛ ରୁମରେ ଠାକୁର ଅଛନ୍ତି? ଅଛନ୍ତି ଆପଣ ମାନେ ରେଗୁଲାର ବେସିସ୍ ପୂଜା କରନ୍ତି ଜେନୁଇନ୍ ଆନ୍ସର ଦେବେ।
ହଁ ହଁ ମ୍ୟାଡାମ ରେଗୁଲାର ହିଁ ପୂଜା କରେ ମାନେ ସବୁ ସବୁ ସବୁ ଦିନ ମୋର ହନୁମାନ ଚାଳିଶା ଆଗ ପୂଜା ହବ ହନୁମାନ ଚାଳିଶା ପଢିବି ଦେନ ମୁଁ ଯୁଆଡେ ବାହାରକୁ ଯିବି। ସନ୍ଧ୍ୟାରେ ଆସିଲେ ବି ଯେତେ ଲେଟ୍ ହେଲେ ବି ମୁଁ ଆସିକି ଗାଧେଇ ସାରିଲା ପରେ ଧୂପ ଦେବି ହନୁମାନ ଚାଳିଶା ପଢିବି ଦେନ୍ ମୋର ଯାହା କାମ କରିବା କଥା କରିବି।
ହଁ ବୁଝିପାରିଲି ତ ମାନେ ଆପଣ ସ୍ପିରିଚୁଆଲି ଆକ୍ଟିଭ ଅଛନ୍ତି ବୁଝିପାରିଲି। ତ ଆପଣ କଣ କରିବେ ମ୍ୟାଡାମ ନର୍ମାଲ ଦୁର୍ଗାଙ୍କର ମାଆ ଏନି ମାଙ୍କର ବ ତ୍ର ଆଣିବେ ତାଙ୍କର ଫଟୋ ଆଣିବେ ଆଉ ଛୋଟ ପିଢା ବି ମିଳୁଛି ତାଙ୍କୁ ରଖିବା ପାଇଁ ବୁଝିପାରିଲେ ନା ତାଙ୍କୁ ସେପାରେଟ ପୁରା ରଖ ରଖିବେ ଆପଣ ଗୋଟେ କଳସ ବସେଇବେ ଯୋଉ କଳସରେ ଆପଣ ଗୋଟେ ନଡିଆ ଦେବେ ହେଲା ଆଉ ଠାକୁରଙ୍କ ପାଇଁ ଶଙ୍ଖା ସିନ୍ଦୁର ପାନିଆ ସବୁ ଜିନିଷ ଆଣିବେ। ହେଲା ଆଉ ଦୀପ ଟା ଆକଚୁଆଲି ନବରାତ୍ରିରେ ମ୍ୟାଡାମ୍ ମୁଖ୍ୟ ଜିନିଷ ଜାଣିଥାନ୍ତୁ ଦୀପ।
ହୁଁ।
ଦୀପ ନଅ ଦିନ ଦୀପ ପୁରା କଣ୍ଟିନ୍ୟୁସଲି ଚାଲିବ ଯୋଉଟା କି ଯେ ଆମ ଘରେ ମୁଁ କହୁଛି ଫୋର୍ ଆନ୍ ହାଫ୍ ଲିଟର ପୁରା ଘି ତ ମାନେ ଘିଅ ୟୁଜ୍ ହୁଏ।
ଆଚ୍ଛା ତାହେଲେ ତମେ ବଡ ଦୀପ ଥିବ ନା ଯୋଉ ପିତଳର ଆସେ
ହଁ ପିତଳ ନାଇଁ ନା ନା ନା ମୁଁ ମୁଁ ନାଇଁ ମ୍ୟାଡମ୍ ମୁ ମାଟି ଦୀପ ନେଇ ଆସେ ହେଲା ମାଟି ଦୀପ ହାଫ କେଜି ବାଲା ନେଇ ଆସେ ଆ ଦ୍ୟାଟୁ ହାଫ କେଜିି ବାଲା। ଆଉ ଦ୍ୟାଟୁ ଦୁର୍ଗା ଘିଅ ଛାଡି ଦେଲେ ମ୍ୟାଡାମ ଆଉ କୌଣସି ଘିଅ ମୁଁ ୟୁଜ୍ କରେନି ଆଉ ଯଦି ବେଟର ହବ ଯଦି ଆପଣ
ଙ୍କର ଆସିଛି ସେଇଟା ଘିଅ ଟା ବି ତ ଭଲ ପଡୁଛି।
ମୁଁ ଜାଣିନି ମ୍ୟାଡାମ ସେଟା ପାଣି ରହୁଛି ନା ବସି ଯାଉଛି?
ନା ନା ନା ପୁରା ବସିକି ରହୁଛି ମ୍ୟାଡାମ ପାଣି ରହୁନି ଦୁର୍ଗା ଘିଅ ଟା ମ୍ୟାମ୍ ଯେମିତି ରହୁଛି ଆପଣଙ୍କର ଜଗନ୍ନାଥ ଘିଅ ଟା ବି ପୁରା ଡିଟୋ ସେମ ରହୁଛି। ଆପଣ କେବେ ଟ୍ରାଏ କରନ୍ତୁ ଛୋଟ ଜିନିଷ ଛୋଟ ଗୋଟେ ଆଣିକି ୟୁଜ କରନ୍ତୁ ସେମ୍ ହିଁ ରହୁଛି ମ୍ୟାଡ଼ାମ୍।
ହଁ। ମୁଁ ଜାଣି ସାରିଲିନି ସାଢେ ଚାରି ଲିଟର ପୁରା ଘିଅ ପୁରା ମୋର ୟୁଜ ହୁଏ। ପୁରା ସାଢେ ଚାରି ଲିଟର ବା କହୁଛି ମ୍ୟାଡାମ୍ ନଅ ଦିନ ସେମତି କନ୍ଟିନୀଅସ୍ଲି ଦୀପ ଲାଗିଥିବ। ବଟ ଆପଣ ଯୋଉଠି ବି ଠାକୁର ରଖିବେ ମେକସିଓର କି ଜାଗାରେ ଫ୍ୟାନ ଲାଗିବନି ହେଲା କିଛିଟା ମେନ୍ ମାନେ ଦେଖନ୍ତୁ ମ୍ୟାଡାମ ଏମିତି କିଛି ନା ମା କୋଉ ଜାଗାରେ ସେ ବା ମା ବୁଝିପାରିଲେ ନା ସେ ମାନେ ଆପଣ ତାଙ୍କ ଛୁଆ ବୁଝିପାରିଲେ ନା ଆପଣ ଭୁଲ କଲେ ବି ସେଟା ତାଙ୍କ ପାଖରେ କ୍ଷମା ବୁଝିପାରିଲେ କିଛି ନାଇ। କାହିଁକି ମୁଁ ଏତେ ସବୁ ଜିନିଷ ଜାଣିଲି ମୋର ଯୋଡିଆକ୍ ସାଇନ ଯୋଉଟା ମୋ ଇଷ୍ଟ ଦେବୀ ହେଲେ ଦୁର୍ଗା। ବୁଝିପାରିଲେ ନା ତ ମୁଁ ଦୁର୍ଗାଙ୍କୁ ଯେତେ ଡା ଲି ଆଉ ମାନେ ମୋର ସେତିକି ଜିନିଷ ଟା ଫୁଲଫିଲ୍ ହବ। ହେଲା ତ ଆଉ ମୁଁ ବି ମାନେ ଟିକେ କନେକ୍ଟ ବି ତାଙ୍କ ସହିତ ରୁହେ।
ଆଚ୍ଛା ମ୍ୟାଡ଼ାାମ ଆଉ ଗୋଟ ଆଉ ଗୋଟେ ଖାଲି କୋଶ୍ଚିନ ପଚାରୁଛି ଆପଣଙ୍କୁ ମତେ ଆପଣ ଏଇ ଯୋଉ ନବରାତ୍ରି କରିବା ପୂର୍ବରୁ ଏମିତି କିଛି ଯେତେବେଳେ ଆପଣ କରୁନଥିଲେ ସେମତି ଆପଣଙ୍କୁ ବାର ବାର କିଛି ଇଣ୍ଡିକେସନ ଆସୁଥିଲା କି ନାଇଁ ମାନେ ଏମିତି କି ମନେକର ଆପଣ କରୁ ମାନେ କରୁନାହାନ୍ତି ଚ଼ାରିଆଡେ ଦେଖିବେ ସମସ୍ତଙ୍କର ସମସ୍ତେ କରୁଛନ୍ତି ଆଉ ନହେଲେ ଦୁର୍ଗାଙ୍କ ଫଟୋ ଦେଖିବା ନହେଲେ ସେମିତି କିଛି ଇଣ୍ଡିକେସନ ଆପଣଙ୍କୁ ଆସିନି
ଉଁ ମୁଁ ମୋ ସହିତ କଣ ମୋର ମୁଁ କେମିତି ହେଲି ମୁଁ କହୁଛି ହେଲା
ଆଜ୍ଞା
ମୁଁ ଯଦି କହିବି ଆଠ ନଅ ବର୍ଷ ତଳେ ମୋ ସାଙ୍ଗର ଭାଇ କରୁଥିଲା। ହେଲା। ମୁଁ ବି ସବୁବେଳେ ମ୍ୟାଡାମ ଭାବେ ଇଏ କେମିତି ନ ଦିନ ଏମିତି ରହୁଛି ନ ଖାଇ ନ ପିଇ ସେ କୁହେ ମତେ ହେଲା ସେ ମୋର କ୍ଲୋଜ ଆଉ ତା ଭାଇ ବି ମୋର କ୍ଲୋଜ ହେଲା ଛୋଟ ବେଳୁ ମୁଁ ତାଙ୍କୁ ଦେଖି ଆସିଛି ତ ସେ କ୍ଲୋଜ ତ ମୁଁ ସବୁବେଳେ ଭାବେ ଇଏ କେମିତି କରୁଛି ହେଲା ତାପରେ ଗଲା ମୁଁ ନା ମ୍ୟାଡ଼ମ୍ ଏଇଟା ପୁରା ମାନେ ସଡନ କରିଛି। ହେଲା ମୁଁ ମାଙ୍କୁ ଡାକେ ହେଲା ସଡନ ଉଁ ନା ମୁଁ ଆ ବାସନ୍ତ ଦୁର୍ଗା ମନେ ରଖିଥାନ୍ତୁ ବର୍ଷରେ ଆମର ଚାରିଟା ଦୁର୍ଗା ପୂଜା ପଡେ ଆମେମାନେ ଆପଣ ମାନେ ଜାଣିନ ଥିବେ
ନାଇଁ ନାଇ ମୁଁ ଜାଣିଛି କି ଚାରଟା ନବରାତ୍ରି ପଡ଼େ ବୋଲି
ଚାରିଟା ନବରାତ୍ ପଡିଛି ହଁ ତା ମାନେ ଚାରିଟାରୁ ଦୁଇଟା ହେଲା ଉଇହ ଯୋଉଟା କି ଯେ ତନ୍ତ୍ର ସାଧନ ଏମାନେ ମାନେ କରନ୍ତି।
ଟାଇମରେ କରିହବ ଆଜ୍ଞା
ହଁ ଆଉ ଦୁଇଟା ହେଲା ଯୋଉଟା କି ଯେ ଏ ଏ ଆପଣଙ୍କ ଖରା ମାସରେ ପଡେ ଏପ୍ରିଲ ମାସରେ ଆଉ ଗୋଟେ ଦଶରା ମାସରେ ପଡେ। ବୁଝିପାରିଲ ନା ଏଇ ଏପ୍ରିଲ ମାସର ନବରାତ୍ରିରେ ଏମିତି ମୁଁ ଭାବିଥିଲି କି ଯେ ଦେଖିବା ଏଥର କରିବା ତ ମୁଁ ସେତେବେଳେ ଗୋଟେ ଆପାର୍ଟମେଣ୍ଟରେ ରହୁଥିଲି। ହେଲା ତ ଗୋଟେ ଦିଦିଙ୍କ ସହିତ ମୁଁ କଥାବାର୍ତ୍ତା ହୁଏ ମିଶେ ହେଲା
ଆଜ୍ଞା।
ମୁଁ ଜାଣିନି ସେ ଦିଦି କରନ୍ତି ବର୍ଣ୍ଣନା ହେଲା ତ ସେ ଦିଦି ମୋ ଠାରୁ ବୁଝୁଥିଲେ କି ଯେ ଚଣ୍ଡି ମନ୍ଦିର କଥା ହେଲା କି ମୁଁ ଦଶମ କଲେ କାହିଁକି ଯିବେ କଣ କରରେ ଏମତି ନା ମୁଁ ନବରାତ୍ରି କରେ ତ ଯିବି ତା ତାପରେ ମୁଁ ତାଙ୍କଠାରୁ ପଚାରିଲି ହେଲା